ହାଲୋ।
ହଁ କଣ କରୁଛ?
ଏଇଟି ଛାତ ଉପରେ ବୁଲୁଛି ଆଉ ଖାଇସାରିଲଣି?
ହଁ ଖାଇଥିଲି ଆଉ। ତମେ?
ହଁ ମୁଁ ବି ଖାଇସାରିଲିଣି ରୁଟିକୁ ତରକାରୀ ଖାଇଥିଲି ଭାତ ଖାଇନି ଦିଟା ବେଳେ ଖାଇବି ଆଉ।
ଓହୋ ରୋଷେଇ କିଏ କରୁଛି?
ରୋଷେଇ ମୁଁ କରୁଛି।
ହୁଁ ହୁଁ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ?
ଆମେ ଯାଇଥିଲୁ ଏବେ ତ ସେ ମାର୍ଚ୍ଚ ରେ ଆସିଥିଲେ ଯାଇଥିଲୁ ଭ ଟାରିକା ଆଉ ଯାଇଥିଲୁ ନୟାଗଡ଼ ଯୋଉ ବୈଷ୍ଣୋଦେବୀ ମନ୍ଦିର ହେଇଛି ବଲାଙ୍ଗୀ ପାର୍କ।
ହୁଁ।
ଆଉ ଲଡୁ ବାବା ଏମିତି ଯାଇକି ବୁଲାବୁଲି କରିକି ଆସିଥିଲୁ ଏ ଦଶପଲ୍ଲା ଯାଇଥିଲୁ କୁଆଁ ଡ୍ୟାମ ଯାଇଥିଲୁ ମହାବୀର ଖୋଲ ଯାଇଥିଲୁ ଆଉ ମହାବୀର ମନ୍ଦିର ଅଛି ଯାଇଥିଲୁ।
ମହାବୀର ମନ୍ଦିର କୋଉଠି ଦଶପଲ୍ଲ ର?
ଯୋଉଠି ଲଙ୍କା ପୋଡି ଯୋଉ ହଉନି ରାବଣ ପୋଡି ରାବଣ ପୋଡି ଯୋଉଠି ଲ ଯେଉଁ ରାମ ନାଟକ ହେଉନି ଗୋଟେ ଷ୍ଟେଜ୍ ଭଳିଆ ହେଇଛି?
ହଁ ଦେଖିଛି।
ସେଇଠି ଯୋଉ ମହାବୀର ମନ୍ଦିର ଟା ହେଇଠି ଜାଣିଚ କି ନାଇ ଗୋଟେ ପଥରଟେ ଭାସୁଛି।
ସେଠି ବି ଏପଟେ ବା ସରଣକୁଳୁ ରେ ସେମିତି ହଉଛି।
ଶରଣ କୁଳରେ ଯୋଉ ଏଇଠି ଭାସୁଛି ଯୋଉ ରଘୁନାଥଙ୍କ ମନ୍ଦିରରେ।
ହଁ।
ରଘୁନାଥଙ୍କ ମନ୍ଦିରରେ ଏଠି ଗୋଟେ ଦଶପଲ୍ଲା ରେ ବି ମୁଁ ଜାଣିନଥିଲି ମୁଁ କଣ କରିଥିଲି ଜାଣିଚ? ମୁଁ ଭାବିଲି ନଡିଆ ଟେ ବୋଲି ମୁଁ ଯାଇକି ତାକୁ ଟେକୁଛି ମୁଁ କହିଲି ମାନେ ପାଣି ରେ ଭାସୁଛି ନା। ମୋତେ ଭାଇନା କହିଲେ ହେଇଟା କଣ କରୁଛ ମୁଁ କହିଲି ହେଟା ନଡ଼ିଆଟା କଣ ପାଇଁ ପାଣିରେ ପକେଇଛ? ପଇଡ ଟା ମାନେ ଶୁଖିଲା ପଇଡ଼ ଯମିତି ଦେଖାଯାଏନି?
ହଁ।
ମାନେ ଅବିକଳ ସେମିତି ହିଁ ଦେଖା ଯାଉଛି। ମୁଁ ଯେତେଳେ ତାକୁ ଟେକିଲି ହେଲାନି ତାର ସେ କହିଲେ ହେଟା କଣ ମୁଁ କହିଲି ଏଟା ନଡିଆ। ସେ କହିଲେ ଏଇଟା କଣ ଭଲରେ ଦେଖ ମୁଁ କହିଲି ହେଟା ପଇଡଟା ବା ଶୁଖିଲା ପଇଡ ଟା ନା ନାଇଁ ହେଟା ପଥର।
ହୁଁ ହୁଁ କିନ୍ତୁ ଏଇଠି ସାରଣ କୁଳୁ ଯୁ ଓଡଗାଁ ଲଡୁବାବା ସରଣକୁଳୁ ସେଠି ଗୋଟେ ବଡ ପଥରେ ଟେ ଭାସୁଛି।
ଏଇଠି ବେଶୀ ବଡ ନୁହଁ ଯୋଉ ନଡିଆ ଯେତିିକି ସାଇଜିର ନୁହଁ ଗୋଟେ ପଇଡ ଟେ ଛୋଟ ପଇଡଟେ ସେତିକି ପ ସାଇଜିର ଛୋଟିଆ ପଇଡାଟେ ହାଲକା ପଥର ମାନେ ଓଜନ ବି ବେଶୀ ନୁହେଁ ସେ ପଥରର। ସେଗୁଡା ଯୋଉ ସେଗୁଡା ଯୋଉ ରାମ ସେ ସେତୁ ବାନ୍ଧି ନଥିଲେ ଯୋଉ ହନୁମାନ ରାମ ସେତୁ ବାନ୍ଧି ନଥିଲେ?
ହଁ।
ଯୋଉ ଧନୁଷ କୋଡି ଗୋଟେ ଜାଗା ଟା ଅଛି ଜାଣିଥିବ ଇନଷ୍ଟାରେ ଦେଖିଥିବ।
ହଁ ହଁ।
ଧନୁଷ କୋଡିରୁ ସେଇ ପଥରରେ ଆଣିଲେ ନୁହଁ କି ହେଇ ପଥରୁରା ପାଣିରେ ଭାସୁଛି। ଯୋଉଠି ରାମ ମନ୍ଦିର କରୁସନ୍ତି ମାନେ ଗୋଟେ ପଥ ଯେ ବୁଲିବାକୁ ଯାଉନାହାନ୍ତି କି ସେମାନେ ଆଣିକି ଆଉଛନ୍ତି।
ହାଁ।
ସେଇଠି ଯୋଉ ପଥରୁର ନୁହଁ ହେରା ପାଣି ରେ ଭାସୁଛି।
ସତରେ ନା ମିଛରେ ବା ହା?
ଆ ନହେଲେ ହେଟି ଯୋଉ ରାମ ସେତୁ କରା ହେଇଚି କେଁତି ହେରା ପା ପାଣି ଉପରେ ପରା ପଥରରା ପକା ହେଇଚି।
ହୁଁ ଯିଏ ଏଇଠି ମ ଏହି ଯୋଉ ଦଶପଲା ଏଇଟା
ଦଶପଲ୍ଲାରେ ହଁ ମହାବୀର ମନ୍ଦିର ଯୋଉ ସେଠି ନୁହଁ ଆମ ଝିଅ ଫଟୋ ଉଠେଇଥିଲା ତାକୁ କହିବି ଛାଡିବ ଯେ ତମ ପାଖକୁ ଛାଡିବି। ହେରା ପାଣିରେ ଭାସୁଛି।
ମୁଁ ଯେତିକି ଜାଣିଛି କେବଳ ଶରଣକୁଳଠୁ ସେଠିକି ଗୋଟେ ମାନେ ଏମତି
ହଁ, ଶରଣକୁଳଠି ବି ଅଛି, ଏଇଠି ବି ଅଛି। ଆଉ ଗୋଟେ ଦଶପଲ୍ଲାଠେ ଆଉ ଗୋଟେ ଦଶପଲ୍ଲାରେ ଅଛି ବିମଳା ପାହାଡ। ଭୀମରା ପାହାଡରେ ଭୀମଙ୍କର ବଡ, ଭୀମରା ପାହାଡରେ ହଁ ଭୀମଙ୍କର ପାଦ ଚିହ୍ନ ପଡିଛି, ଭୀମଙ୍କର ଗୋଟେ ଗୋଟେ ବଡ ମୂର୍ତ୍ତିଟେ କରାହେଇଛି, ସେଠି ଯାତ୍ରା ହଉନି କି କାର୍ତ୍ତିକ ପୂର୍ଣ୍ଣମୀକି।
ହୁଁ, ସେଇଟା ମୁଁ ଗୋଟେ ଥରେ ଦେଖିଲି ଦେଖିଛି।
ହୁଁ।
ଆଉ ଏଇଟା ଦେଖିନି ଖୋଲା କଥା।
ଆଉ ଫତେଗଡ ରାମ ମନ୍ଦିର ଆମେ ଏବେ ଯାଇଥିଲୁ, ପୁଣି ଯାଇଥିଲୁ ବି ଜିପୁର ସାଇ ମନ୍ଦିର। ହଁ, ପ୍ରବଳ ଗହଳି, ରାମ ମନ୍ଦିର ତ ସବୁବେଳେ ଗହଳି ରହୁଛି।
ହଁ ତ, ରାମ ମନ୍ଦିର ଗୋଟେ ପୁରୀ ଗୋଟେ।
ହଁ।
କିନ୍ତୁ ଏତିକି ଯେ ରାମ ମନ୍ଦିରରେ ଗଲେ ଦର୍ଶନ କରିହଉଛି, ଏତେ ଯେତେ ଗହଳି ଥିଲେ ବି। କିନ୍ତୁ ପୁରୀ ତ ମାନେ ଏ ଏମିତି ଗହଳି ଯେ, ଠେଲା ପେଲା କରିକି ଦର୍ଶନ ବି କରିହଉନି ଠିକରେ। ଏବେ ତ ଆଉ ଏବେ ତ ଆଉ ପିମ୍ପୁଡ଼ିଟେ, ଜନ୍ଦାଟେ ଚାଲିବାକୁ ଜାଗା ନଥିବ।
ହଁ।
କାଲି ସ୍ନାନ ପୂର୍ଣ୍ଣମୀ ହେଇଥିଲା।
କାଲି ଗଲନି?
କାଲି ପୁରୀ ଯାଇନଥିଲି, ଆମ ଏଇ ଶାଶୂଘର ଗାଁରେ ହଉଛି ଜଗନ୍ନାଥଙ୍କର ଅଛି, ଜଗନ୍ନାଥ ମନ୍ଦିର ଅଛି ନା ସ୍ନାନ ପୂର୍ଣ୍ଣମୀ ହୋଇଥିଲା ଯେ, ବାପା ସେଇଥିରୁ ଶ୍ୱଶୁର ପାଣି ଆଣିଥିଲେ ସେଠୁ, ସେ ଯୋଉ ଠାକୁର ସ୍ନାନ କରିଥିଲେ ଗାଧୁଆ ପାଣି
ହଁ।
ଆଣିଥିଲେ, ମୁଁ ହେଥିରେ ଟିକେ ଛିଞ୍ଚି ହେଇଯାଇଥିଲି।
ହଁଁ ହଁ। ମଧ୍ୟ ଖଣ୍ଡ ଥିଲେ ପୁରା ବଡର ଏଇ ଠାକୁର ଅଛନ୍ତି ତାହେଲେ ଆଉ।
ଅଠରଟା ନା ବାଇଶଟା ସାଇ ଏଇ ଗାଁରେ।
ମୁଁ ଗୋଟେ ପଞ୍ଚାୟତ ହେଇଥିବ କାନେ?
ହେଇରା ବା ଗୋଟେ ଗାଁ, ଗୋଟେ ପଞ୍ଚାୟତ ଏଇଟା।
ଆଉ ମାନେ ଅଲଗା କୋଉ ଗାଁ ବି ପଞ୍ଚାୟତ ଏଥିରେ ମିଶିନି?
ନା ନା। ଏଇ ଗାଁରେ ଚାଉଳ ଯୋଉ କଣ୍ଟ୍ରୋଲରେ ଚାଉଳ ଯୋଉ ଏଇ ଗାଁରେ ମିଳୁଛି ତାପରେ ସେଠୁ ଏଇ ଗାଁରେ ଯୋଉ ବ୍ୟାଙ୍କ ଅଛି, ସୁନା ଦୋକାନ ଅଛି, ଚପଲ ଦୋକାନ, ସବୁ ଦୋକାନ ଗୁରେ ଦୋକାନ ବଜାର ସବୁ ଅଛି। ଷ୍ଟୁଡିଓ ଫୁଡିଓ ସବୁ।
ରହିବ ତ ନିହାତି, କାହିଁକିନା ଏ
ଲୁଗା ଦୋକାନ, ହଁ ଲୁଗା ଦୋକାନ, ବ୍ୟାଙ୍କ
ହଁ।
ଆଉ ଆଜି କଣ ରୋଷେଇ ହେଇଥିଲା? ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ଘରେ ସବୁ ଭଲ ଅଛନ୍ତି। ରୋଷେଇ, ହୁଁ, ମନେ ନାହିଁ ଠିକରେ ଆଉ।
ହୁଁ, ହୁଁ। ଆମର ଏ ସାଧା କରିଥିଲୁ, ଆଜି ତ ମଙ୍ଗଳବାର ଆଇଁଷ ଖାଉନି। କରିଥିଲି ଭାତ, ଡାଲମା, ଦହି ବାଇଗଣ କରିଥିଲି ମୁଁ ଆଗରୁ ସବୁ ବାର ଖାଉଥିଲି, ଏବେ ବାହାଘର ପରଠା ଆଉ ଖାଉନି। ମଙ୍ଗଳବାର ଖାଉନି, ସୋମବାର ଖାଉନି, ଶନିବାର ଖାଉନି, ଗୁରୁବାର ଖାଉନି।
ଆ ଆଉ କଣଟା ବଳକା ହେଲା? ହ ହ
ମୁଁ ଖାଉଛି କେବଳ ବୁଧବାର, ଶୁକ୍ରବାର, ରବିବାରେ ମୁଁ ଚିକେନ ଖାଉନି, କି ମାଛ ଏତେ ଖାଉନି କେବଳ ଅଣ୍ଡା କୁ ମଟନ ଖାଇବି।
ଆଉ ତୁମ ଏନର୍ଜି ମିଳିବ ଏ
ଅଣ୍ଡାରେ ଅଧିକ ଅଛି ଆଉ।
ହୁଁ।
ମଟନ ଟା ବି।
ହଁ ଏଇଟା ବେଶୀ ମୋଟା ଅଂଶ, ଚର୍ବି ଅଂଶ, ଚର୍ବି ଅଂଶ। ତ ମୁଁ ଖାଇବା କଥା ନୁହେଁ, ଖାଇଦଉଛି ଆଉ ଭଲ ତ ଆଉ।
ପାଟି ପୁରା ଟେଷ୍ଟୀ।
ଆଉ ସେଇଆ ପରା।
ଘରେ ସବୁ କଣ କରୁଛନ୍ତି ଆଉ?
ଘରେ ବାପା ବୋଉଙ୍କୁ ଖାଇବାକୁ ଦେଇଥିଲେ, ସେମାନେ ଖାଇସାରିଲେଣି। ଏଇନୁ ବଡ ଭାଇ ଖାଇ ବସିଛନ୍ତି ଦେଢଶୁର।
ହୁଁ ହୁଁ।
ଆଉ ମୁଁ ଖାଇନି, ଖାଇବି ଆଉ ରୁଟି ଖାଇଥିଲି ତ ମୁଁ ରୁ ରୁଟି ଖାଇଲେ ଦିଟା ବେଳକୁ ଭାତ ଖାଇବି ଯାଇକି, ଆଉ ସକାଳୁ ଖାଇବିନି, ରୁଟି ଦିଟା ସକାଳୁ
ମାନେ ଆଜିର ନା କାଲିର?
ନାଇଁ ନାଇଁ ବାସି ରୁଟି ରାତିରେ ଯଉ କରୁନି କି, ସବୁଦିନ ରାରେ କରୁଛେ? ତା ବାସି ଦିନ ଯୋଉ ରହୁଛି, ସକାଳୁ ଖାଇଦଉଛି।
ଭଲ ଅଛି ବାସି ରୁଟି ଖାଇଲେ ବି ମୋଟା ହବ। ନାଇଁ ସତରେ ବାସି ଗୋଟେ ଖେଲେ ମୋଟା ହବ।
ହୁଁ ମୋଟା ହବ ଯଦି ଖାଇଲେ ଦେହ ପାଇଁ ଭଲ, ସେଇଥିପାଇଁ ଖାଉଛି ସକାଳୁ ତେଲ ଜିନିଷ ମୁଁ ଖ ଖାଉନି ତ।
ଓହୋ।
ବରା ଚପ ହକା ତ ମୁ ଖାଉନି, ଖାଇଲା ମାନେ ଗ୍ୟାଷ୍ଟିକ୍ ହେଇକି ମୁଣ୍ଡ କଣ ହଉଛି, ମୁଣ୍ଡ କଣ କା ହେଇକି ବାନ୍ତି ହଉଛି।
ହୁଁ ହୁଁ ହଁ ଏମିତି ଗ୍ୟାସ ପ୍ରୋବ୍ଲେମ ପ୍ରାୟ ଲୋକଙ୍କର ହଉଚି।
ହୁଁ ସେଇଥିପାଇଁ ମୁଁ ମୋ ପାଇଁ ସକାଳୁ ବାସି ରୁଟି ଟା ଭଲ ନହେଲେ ଉପମା କରିବି ଖାଇବି, ନହେଲେ ସୁଜି ଯେଉଁ ହାଲୁଆ କରିଦେବି ଖାଇବି।
ହୁଁ ଭଲ ଠିକ ଏଇଗୁଡା ବି ଭଲ ତ। କି ନହେଲେ ଯୋଉ ଚୁଡା, ସନ୍ତୁଳା ହେରିକା କରୁଛନ୍ତି।
ହଁ ଚୂଡା ସନ୍ତୁଳା ନହେଲେ।
ସେଇଟା ପୁରା ପରଫେକ୍ଟ ଦେବେ, ହୁଁ ଚୁଡା ଉପମା, ଚୁଡା ଶନ୍ତୁଳା।
ଚୁଡ଼ା ରେ ଉପମା ଆମ ଗାଁ ରେ ମୁଁ ଜାଣିନଥିଲ ଏଇଠିକି ଆସିଲା ପରେ ଜାଣିଲି।
ମୁଁ ଜାଣିଛି ଆମର ଗ୍ୟାସ ମ ମୁ କୋଉର ଗ୍ୟାସ ପ ସେ ସବୁ ଖାଆନ୍ତି ଗୁଡା।
ହୁଁ। ନାଇଁ ମୁଁ ସକାଳ ଆଗ, ବିଟିକୁ ଡାଳିବ ନୁହଁ, ବିଟିକୁ ଡାଳିବ ଗ୍ରାଇଣ୍ଡର କରିଦେଇକି, ତା ରସ ଟା ପିଇ ଦିଏ ସବୁଦିନ ସକାଳୁ ବିଟ ଲୁଣ ପକେଇକି ବିଟ୍ କୁ ଡାଳିମ୍ବ ରସ। ସକାଳୁ ମୋର ଗ୍ଲାସ୍ ଟେ ଆଗ।
ଯାହା ହଉ।
ତାପରେ ଆଉ ଯାହା ଖାଏ ନ ଖାଏ, ହଁ ସବୁବେଳେ ମାନେ ଭଲ ଖାଇବାକୁ ମୁଁ ଚେଷ୍ଟା କରେ। ସକାଳୁ ଯେମିତି ଦେହ ଭଲ ରହିବ ସୁସ୍ଥ ରହିବ ସେଇଭଳିଆ ଖାଇବା।
ହଁ ସକାଳ ଟା ଭଲ ମାନେ ଦିନେ ହି ଭଲ ହେଇଯିବ।
ହଁ ସକାଳ ଟା ଭଲ ମାନେ ସକାଳ ଟା ନୁହଁ ପେଟରେ ଭଲ ଯାହା ଫଳ ଜିନିଷ ହଉ ଏଇ ସେଓ କା ହଉ ପଡିଲା ଭଲରେ ଭଲ ଜିନିଷ ସକାଳଟା ଖାଇଲେ ମାନେ ଦିନ ଯାକ ଆଉ ଯାହା ଖାଅପେଟ ଖରାପ ହବନି। ଆଉ ସକାଳୁ ଯଦି ଗଡ ବଡିଆ କରିକି କିଛି ଖାଇ ଦେଇେଇଥିବ ଦିନ ଯାକା ଯେ ଏତେ ଭଲ ଖାଇଲେ ବି ସେଗୁଡା ସକାଳର ଖାଇବା ବି ହଜମ ହବନି ଠିକ ରେ।
ଲାଭ ନାଇଁ ବା କିଛି ଆଉ ବାର ମାସରେ ତପସ୍ୟା ଶୁଖୁଆ ପୋଡିରେ ଯିବା।
ହଁ ହଁ ସେଇଭଳିଆ ସେଇଭଳିଆ।
ହଁ। ସେଇଭଳିଆ ମାନେ ସକାଳେ ଗୋଟା ଅବାଗିଥା ଜିନିଷ ଖାଇ ଦେଇ ଥିବ ଦିନ ଆକ ଯେତେ ଚେଷ୍ଟା କଲେ କଣ ହବ।
ମୁଁ ଯେମିତି ବରାଚପ ସକାଳୁ ଖାଇଦେବି। ଦିହି ପରରକୁ ଭାତ ଖାଇଲା ବେଳକୁ ମୁଣ୍ଡ କାଁ କା ହେଇକି ତ ଗ୍ୟାଷ୍ଟଟିକ୍ ବାହାରି ପଡିବ ତ ଆଉ
ହଁ ବା।
ତମଆଡ଼େ ଆଜି ବର୍ଷା ହେଇଥିଲା?
ନା କେବଳ ମେଘୁଆ ପାଗ କରି ରଖିଛି।
ଇଆଡେ ଖାଲି ଝିପି ଝିପି ମାନେ ଗୋଟେ ଲୋକ ବି ଅଦା ହବନି ଯେତିକି ଜୋରେ ବର୍ଷା ହଉଛି।
ହଁ ସେମିତି ସେମିତି କେତେବେଳେ ହଉଛି କେତେବେଳେ ହଉନି।
ହଁ ହଁ ସେମିତି ମାନେ ମଝିରେ ବନ୍ଦ ହେଇଯାଉଛି ପୁଣି ହଉଛି ଟିକେ ଟିକେ ଏମିତି ହଉଚି ଆଉ ହଁ ବା ଆଷାଢ ମାସ କାଲିଠୁ ବା ସ୍ନାନ ପୂର୍ଣ୍ଣମୀ ସରିଲା ପୂର୍ଣ୍ଣମୀ ଆଷାଢ ମାସ କାଲିଠୁ ଆରମ୍ଭ ହେଲା।
ହୁଁ ସ୍ନାନ ପୂର୍ଣ୍ଣିମା। କେତେ ପ୍ରାୟ ଲୋକ ତ କାଲି ଯାଇଥିଲେ ପୁରୀ।
ହଁ।
ଆମେ ସେଟ ବାହାରି ଯାଇ ଯିବୁ ଯିବ ହେଇକି ଯାଇପାରୁନୁ।
ହୁଁ ମୁଁ ତ ଜାଣିଚ ତମକୁ କହୁଛି ମୁଁ ଦେଖ ଏଇ ଭଟାରିକା କଣ ନୟାଗଡ କଣ ସେପଟେ ଯୋଉ କଟକ କଣ ସବୁଆଡ଼େ ବୁଲାବୁଲି ଭୁବନେଶ୍ୱର କଣ ସବୁଆଡ଼େ ବୁଲାବୁଲି କରିକି ଆସିଲେଣି କିନ୍ତୁ ପୁରୀ ଦେଖ ବାହାରୁଚି ପୁଣି ଯୁଆଡୁ ଯେମିତି ହେଇକି ମାନେ ବନ୍ଦ ହେଇଯାଉଛି।
ଏ ହେ ହେ।
ଠାକୁରଙ୍କ ଡୋରି ଲାଗି ପାରୁନି ଆଉ।
ହଁ ଲାଗିଲେ ସଜନ ଯିବ ବା।
ହଁ ଏଇଥର କିନ୍ତୁ ଭାବିଛି ଡୋରି ଲାଗୁ ନ ଲାଗୁ ସଡନ ବାହାରିବି ହିଁ ଯିବି। ମାନେ ଏଇଥର ଦେଖ ମାନେ ଏଇଥର କଥା କହୁଛି ମାନେ ଚାରିଟା ରାତି ଉଠିଲି ମୋର ପୁରୀ ଯିବାର ଦେଖ କେତେ ମନଥିଲା ଚାରିଟା ରାତି ଉଠିଲି ପାଣି ଗରମ ପାଣି ବସେଇଲି ମାନି ସେ ତ ଦିନ ହେଇଥିଲା ଡିସେମ୍ବରରେ ଗରମ ପାଣି ବସେଇଲି ଗାଧେଇକି ଆମ ବାବୁଙ୍କୁ ଠେଲାସ ସେ କ ମତେ ଦେହ ଟା ଭଲ ଲାଗୁନି ମୁଁ ଆଜି ଯାଇପାରିବିନି।
ଏ ହେ ହେ।
ମାନେ ମୁଁ ଗାଧୋଇବି ବାହାରି ସାରିଲିଣି।
ଲାଭ ହେଲାନି କିଛି ଆଉ।
ବା ଯେତେବେଳେ ବାହାରିଲା ସେ କେମିତି ହଉଛି ଏଇଥର କହିଲି ବାହାରିବିନି ସଡନ କହିବି କହିବି ତମେ ବାହାର ମୁଁ ବି ବାହାରୁଛି ଯିବା। ତାପରେ ଟ୍ରେନ୍ ତ ହଁ। ସେମିତି ମାନେ ଆଗୁଆ ଯୋଉ ନୁହଁ ଭାବିଲେ ଯାଇ ହଉନି।
ହଁ ସେମିତି ତ ଆଉ।
କିଛି ଭାବିବନି ଜଗାର ଡୋରି ଲାଗିଲେ ତ କେହି ଅଟକେଇ ପାରିବେ ନାହିଁ।
ହଁ।
ଯେତେ ଚେଷ୍ଟା କଲେ ବି
ସଡନ ସବୁ ଚାଲିବେ। ପୁରୀ ଟା କଣ ସଡନ ହିଁ ଗଲେ ହିଁ ପରଫେକ୍ଟ ପୁରା ମାନେ ଆଗରୁ ପ୍ଲାନିଂ ନାଇଁ କି କିଛି ନାଇଁ ଏମିତି ବାହାର ଚାଲିବ।
ହଁ ଆଗୁଆ ଯେତେ ବାହାରେ କହିଲି ପରା ମୋର ଦିଦି ତିନିଥର ଏମିତି ହେଲାଣି ଯେତେବେଳେ ବାହାରୁଛି ପୁଣି ମାନେ ଏମିତି ରହିଯାଉଛି ପୁଣି। ଜୁଆଡୁ ଯାହା କି
ତାପରେ ବି ଗୋଟେ ମାନେ ପୁରୀ ଯିବା କଥା କାହାକୁ ଯଦି ସେୟାର କରିବ ସେଇଟା ବି ଜମା ହଉନି।
ହଁ ହଁ ସେଇଟା ବି ସତ।
ମାନେ ଆଗୁଆ କହିଥିବ କି ମୁଁ ଏଇଠିକି ମନେକର ରଥ ଯାତ୍ରା ଅଛି ରଥଯାତ୍ରାକୁ ଆମେ ଆମ ଫାମିଲି ଯେମିତି ହେଲେ ବି ଯିବୁ। ରଥଯାତ୍ରାରେ ତମେ କହିଲେ ଯେମିତୀ ହେଲେ ତମେ ଯାଇପାରିବନି। ମାନେ କୋଉ ଟାଇମ ରୁ ସବୁ ହଉଛି।
ହଁ ବା ଦଶପଲ୍ଲା ମହାବୀର ଖୋଲ ଦେଖିଛ?
ନାଁ ଯାଇନି କେବଳ ଦଶ୍ପଲା ର କୁଆଁରିଆ ଡ୍ୟାମ୍ ଟା ଯାଇଛି ହେତିକି।
ହୁଁ।
ପୁଣି ମୁଁ ଯୋଉଦିନ ଯାଇଥିଲି ହେଇଦିନ ଟିକେ ବର୍ଷା ପକଉଥିଲା ଝିପି ଝିପି ହେଇକି ବଢ଼ିଆ ଲାଗିଲା ଦେଖିବା। ମଜା ଲାଗିଲା କିନ୍ତୁ ହାଁ।